ହ୍ୟାଲୋ
ମ୍ୟାମ୍ ନମସ୍କାର।
ନମସ୍କାର।
ହୁଁ ଆଉ କଣ କରୁଥିଲେ? ଏ ଜଷ୍ଟ ଛୋଟ ପିଲା ଆଜି ବଡ ପିଲା ଆଜି କେହି ନ ଥିଲେ କ୍ରିକେଟ ଖେଳିବାକୁ ଆଜି ଛୋଟିଲାଙ୍କ ସ ଖେଳିକି ଟିକେ ପଳେଇଆଇଲୁ ଛୋଟ ପିଲାନେ ଦଶମ ନବମ ଇ ପିଲା ମାନେ ସେଇୟାଉ।
ଆଁ ହ
ଆପଣ କ ସ୍କୁଲ କେତେବେଳେ କଣ ଆଇଲେ କଣ ଇଏ
ସ୍କୁଲ ରୁ ମୁଁ ତ ଆସିଲି ଚାରିଟାରେ। ଚାରିଟାରେ ଆସିଲା ପରେ ଟିକେ ଧୋଇ ଦେଇକି ଉଁ ଯାଇଥିଲି ସେଇ ଆମ ରୁମ ପାଖରେ ଜଣେ ଦିଦିଙ୍କ ସହିତ ଯାଇ କଥା ହଉଥିଲି ତାପରେ କ ଥା ହେଲା ପରେ ଆସିକି ଏମତି ଘର ଟିକେ ଓଳା ଓଳି କରି ବସିଥିଲି ଆଉ।
ଓହୋ ମାନେ ଚାର ମାନେ ଦଶଟା ଚାରିଟା ଭିତରେ ଯ ତମର ମାନ କୋଉ ଟାଇମ ରା ମାନେ କଷ୍ଟ ହଉଛ ମାନେ କ୍ଲାସ ହେରିକ କରି
କ୍ଲାସ ରେ କ କଷ୍ଟ ହଉଛି ବେଶୀ ଦିଟା ପରଠାରୁ। ଦିଟା ପର ଠାରୁ କଷ୍ଟ ଏଥିପାଇଁ ହୁଏ କି କାହିଁକି ନା ପିଲାଙ୍କର ପଢିବାର ଇଚ୍ଛା ଟା ନଥାଏ ସେ ସମୟରେ। ପିଲା ଖେଳ ଛୁଟି ଟିରେ ଖାଇବା ପରେ ତାଙ୍କର ଆଉ ସେ ପାଠ ପଢ଼ାର ଇଚ୍ଛା ନଥାଏ। ତ ସେମାନେ ପାଠ ପଢେଇଲା ବେଳକୁ ସେମାନେ ପାଠ ଟାକୁ ସହଜରେ ଗ୍ରହଣ କରନ୍ତିନି।
ହଁ ହଁ ମୋତେ ସେତିକି ଲାଗୁଛି ତମ ମତେ ତମ କଥାବାର୍ ଯେତିକ ଲାଗୁ ତେ ଗୋଟେ ଭଲ ଟିଚର ହେଇଥିବ ମାନେ ମତେ ଲାଗୁଛ ତ। ନ ଆପଣ କେମିତି କଣ ପିଲାମାନକୁ ବ୍ୟବହାର କେମିତି କଣ କରନ୍ତି ମାନେ୍ ରାଗିକି ନା ନର୍ମାଲ।
ଅ ଦେଖନ୍ତୁ ପରିସ୍ଥିତିକୁ ଚାହିଁକି ବ୍ୟବହାର କରିବାକୁ ପଡେ। ତ ଏମିତି ନାହିଁ କି ସବୁବେଳେ ମୁଁ ପୁରା ଶାନ୍ତ ତ ସରଳ ଭାବରେ ପିଲାଙ୍କ ସହିତ କଥା ହେବି ବେଳେ ବେଳେ ପିଲାଙ୍କୁ ଟିକେ ରାଗିବାକୁ ପଡେ। ନହେଲେ ସେମାନେ ବେଶୀ ଟିକେ ଦୁଷ୍ଟାମୀ କରନ୍ତି ଆଉ ପିଲାଙ୍କ ସହିତ ଭଲରେ ମିଳାମିଶା କରିବା ଭଲ ଲାଗେ କିନ୍ତୁ ପିଲାଙ୍କୁ ଟିକ ର ଟିକେ ଡର ବି ରହିବା ଦରକାର।
ଓ ହୋ ସାଙ୍ଗ ଟାଇପରେ ମିଶନ ନା ମାନେ ପ୍ରଖା ମିସ ନା ଆଉ କେମିତି ମାନେ ଗୋଟେ ଟିଚର ମାନେ ଶି ଶିକ୍ଷକ ବାଗିଆ ମିଶନ୍ତି ମାନେ ଯେମିତି ଓ ମାନେ ପୁନା ଟିଚର ମାନେ ଯେମିତି ସେମିତି।
ନାଇଁ ପୁରୁଣା ଟିଚର୍ ମାନେ ମାନେ ସେମିତି ନୁହଁ।
ହଁ।
ଏତିକି ତ ପିଲା ଏତିକି ତ ମୁଁ ପିଲାମାନଙ୍କୁ ମାନେ ସୁଯୋଗ ଦିଏ କି ସେମାନେ ନି ଜ ଭାବନାକୁ ମୋ ଆଗରେ
ହଁ ଏଟା ବୋହୁତ ଭଲ କନ୍ତା ଏବେ ଏବେକା ଯୁଗରେ ଏଇଟା ବୋହୁତ ମାନେ ଆବଶ୍ୟକ ରୋହୁଛି ନିଜର ଭାବନା କୁ କାହାକୁ କହି ପାରୁନାହାନ୍ତି ପିଲାମାନେ ହୋଉ ମାନେ ବାପା ମାନେ ଯଦି ଯଦି ରହିଯାଉଚନ୍ତି ଟିକେ ଅଧିକ ଷ୍ଟ୍ରିକ୍ଟୀ ଯୋଉଡ଼ା। ବାପା ମାନେ ସେତିକି କହିପାରୁନାହାନ୍ତି ଛୁଆ ମାନେ ମାନ୍ ବାପାମାନଙ୍କ ଆଗରେ ଯିଏ ଏନ୍ତି କହିପାରନ୍ତି ନାହିଁ ଏଠି ଗୋଟେ ନି ନିଶ୍ଚୟ ଗୋଟେ ଶିକ୍ଷକ ହେନ୍ତିଆ ଦରକାର ଯେ ଗୋଟେ ବା ବାପା ମାଆ ହିସାବରେ ଭୂମିକା ଲିଭେଇ ପାରୁଥୁବ ଯାହା ହୋଉ ସେଇଡ଼ା ତମ କତିରେ ଅଛି ମାନେ ଭଲ ଲାଗୁଛି ହୁଁ।
ତାପରେ ଆ ମୁଁ ବି ଦେଖୁଛି ତାଙ୍କୁ ଯେତେବେଳେ ତାଙ୍କ ବାପା ମା ଫୋନ୍ କରିକି କୁହନ୍ତି କି ଦିଦି ଆଉ ଆମେ ଏତେ କହି କହିକା ସେ ଶୁଣୁନି କିଛି କରୁନି କିନ୍ତୁ ଆପଣ କଣ କହିଲେ ସେ ସବୁ କିଛି ମାନୁଛନ୍ତି ତ ସେତେବେଳେ ବୋହୁତ ଖୁସି ଲାଗେ।
ହଉ ସେଇଟା ଗୋଟେ ଭଲ ଟିଚର ଲକ୍ଷଣ ବୋଲି କହିପାରିବେ ହୁଁ। ଆଉ ଯୋଉ ମୋ ସାଙ୍ଗ ସହ କଥା ହେଲେ କେମିତିଆ କଣ ଲାଗିଲା?
କେମିତି କଣ ଲାଗିଲା ମାନେ ହଁ ଭଲ ଲାଗି ଗିଲା ତାଙ୍କର କଥାବାର୍ତ୍ତା ଆଉ ହଁ ସବୁ
ଅହଁ ଅହଁ
ସନ୍ଧ୍ୟା ବେଳେ ଆପଣଙ୍କର କଣ ମୁଖ୍ୟତଃ କାମ ଥାଏ?
ମୁଖ୍ୟତଃ ଏବେ ଘରେ ଯେହେତୁ ରହିଛି ମୁଁ ଦି ତିନି ଭିତରେ ଯିବାର ଅଛି ମୋର ସୋମବାର ଯିବା ଥିଲା ଆଉ ଯାଇପାରିନଥିଲି ସନ୍ଧ୍ୟାବୋଳେ ସେଠି ସେନ୍ତି ମାନେ କିଛିଟା ସାଙ୍ଗ ମୋ ସହ ରୁହନ୍ତି। କଲ ରେ କଥା ହୁଏ ବୁଝିପାଇଲେ ମାନେ କି ସେଟା ବୋହୁତ ସେଇ ମାନେ ବଛା ପିଲା ବୁଝିପାଇଲେ ମାନେ ତାଙ୍କ ସହ କଥା ହୁଏ ମାନେ ଘଣ୍ଟେ ଘଣ୍ଟେ ତାପରେ ନଅଟା ହେଲେ ପରେ ଖାଇକି ତାପରେ ଦଶଟା ବୋଳୁକୁ ମାନେ ପଢିବା ରୁମକୁ ଯାଏ ବୁଝିପାଇଲେ? ଦଶଟା ବୋଳୁକୁ ଯାଏ ଆସି ପଳେ ସାଢେ ଏଗାରଟା କି ବାରଟା ସୁଦ୍ଧା ପଳେଇ ଆସେ ଦେଢ ଘଣ୍ଟା ଖଣ୍ଡେ ପଢେ। ସେରା ପ୍ରଥମ ବର୍ଷ ଥିଲା ମୁଁ ବୋହୁତ କ୍ଷ୍ୟାମ୍ ଖାଲି ମାନେ ଡିହାଲିଆ କରିଦେଇଥିଲି ବୁଝିଲେ। ତ ସେ ଦୁତୀୟ ବର୍ଷରେ ମୋରୋ ଦିଇଟି ମାନେ ଭାବିଛି ଦିଟା ମୋ ଯୋଜନା ଅଛି ମୁଁ ଦି ମାନେ ଗୋଟେ ଇଯିସ୍ ନେଟ୍ ଯିବା କଥା ଜାଣିଥେବେ। ପିଜି ପିଲାମାନେ ସେଟା ପଢ଼ିଅନ୍ତି ଆଉ ତା ଆଉ ମୋରୋ ପ୍ରଶାସନିକ ସେବା ତ ମୋରୋ ଇଚ୍ଛା ଅଛି ଓଡିଶା ପ୍ରଶାସ ସନିକରେ ମୁଁ ଆରମ୍ଭ କରିବି ପାଠ ପଢା ଆଉ। ହୁଁ ଆପଣ ମାନେ କଣ ମାନେ କଁ କରନ୍ତି ସନ୍ଧ୍ୟାବେଳେ ହୁଁ, ହୁଁ। ଆପଣ ସନ୍ଧ୍ୟା ହୁଁ।
ଏଇଠି ସାଙ୍ଗ ମାନଙ୍କ ସହ ଟିକେ ବାହାରକୁ ଯାଏ ଏମିତି ଚଲା ବୁଲା କରିବା ପାଇଁ କା ସବୁବୋଳେ ତ ଉଁ ମାନେ ରୁମରେ ରହିବା ପାଇଁ ଭଲ ଲାଗେ କିନ୍ତୁ ଆଜି ଆମର ଲାଇନ କଟି ଯାଇଛି ଏଇ ଲିଫ୍ଟ ପ୍ରପର କାମ କରୁନି ଠିକ ଭାବରେ କାମ କରୁନି ଲିଫ୍ଟ ଟା ତ ସେତେ ଟାଇମ୍ ଆଉ ଆଉ ଆଉ ଏତେ ଅଳସୁଆ ହେଇଗଲୁଣି ଯେ ସିଡି ଉଠିକିରି ଯିବା ଆ ସିବା ପାଇଁ କା ବି କଷ୍ଟ ଲାଗୁଛି।
ମୁଁ ତ ଏତିିକି କହିବି ଯେ ତମେ ସିଡିରେ ଚାଲ ମାନେ ତମକୁ କେତେଟା ଫ୍ଲୋର ଦୋଉଚି?
ମୁଁ ରୋହୁଛି ନଅ ମହଲା ଦଶ ଦଶରେ।
ଶ ଏଇଟ୍ ଫ୍ଲୋର ଜାଣିକି ମାନେ ନାଇନ୍ ଫ୍ଲୋର ଆଉ ନବ ନବମ ଇଏ ଆଉ
ଆଜ୍ଞା।
ଆଉ ତାହେଲେ ଲିଫ୍ଟ ର ଉପଯୋଗ କରି କରି ମୁଁ ଭାବିଲି ତିନି, ଦୁଇ ତିନିଟା ଆମେ ବି ସେଠି ରହୁଛୁ ତିନି ଫ୍ଲୋରରେ ମାନେ ଥାର୍ଡ ଫ୍ଲୋର ମାନେ ତୃତୀୟ ଇଏରେ ଆମେ ସେଠି ଲିପଟ ର ସୁବିଧା ନାହିଁ ଯେ ଆମେ ଯାଉ ଯୋଉ ପାଦ ରେ ଚାଲିକି ଯିବାକୁ ପଡୁଚି କଲେଜରେ ହଁ ଥାଏ କିନ୍ତୁ ଛାତ୍ର ବାସ ରେ ନଥାଏ।
ଠିକ କଣ ନା ଯାଉ ଓହ୍ଲେଇ ହେଇଯିବ ସିଡିି ଓହ୍ଲେଇ ହେଇଯିବ କିନ୍ତୁ ଉଠିବାକୁ ଭାରି କଷ୍ଟ ଲାଗେ। ନା, ନା, ନା, ନା ଗମେଣ୍ଟ ରୁ କୌଣସି ସୁବିଧା ମିଳେନି। ଆମେ ଏମିତି କି ବୁଝିକି ଘର ଭଡା ନେଇକି ରହିଛୁ ଆଉ।
ଏଚ ଆର ମିଳିଚି ନା ନା ନାଇ ତା ଆ ବାଦ?
ନାଇଁ ଏବେ ଏଚ୍ ଏର କିଛି ମିଳେନି ଯେହେତୁ ଆମର ଏବେ ଏବେ ପୋଷ୍ଟିଂ ହେଇଛି। ଆଉ ଏବେ ବି ରେଗୁଲାର ଡିକ୍ଲାର କରିଛନ୍ତି ଗଭର୍ଣମେଣ୍ଟ। ସରକାର ଏବେ ରେଗୁଲାର ଡିକ୍ଲୋର କରିଛନ୍ତି ତ ବହୁତ ଗୁଡାଏ ଡକୁମେଣ୍ଟ କାମ ଅଛି ବାକି ସେଗୁଡା ସମ୍ପୂର୍ଣ୍ଣ ହେଲା ପରେ ଯାହା ଦରମା ମିଳିବ ହେଚ ଆର ମିଳିବ
ଯାଆନ୍ତି ନା ନା?
ଆଜ୍ଞା।
ଏଇଟି ପେ କମିଶନ ଏବେ ଲାଗିବାନି କେନ୍ତା ବିଶେଷ?
ଆଇ।
ତାପରେ ଯେବେ ତମର ଦରମାଟା ବୃଦ୍ଧି ହବ ହଁ ହଁ। ଜାଣିଚି ସେଇଟା ଜାନୁଆରୀ ଏକରେ ଲାଗୁ ହେଇଗଲାଣି ଛବିଶରୁ ଜାଣିଛନ୍ତି ସେଇଟା ଏପଯର୍ନ୍ତ ଆସିନି ରିପୋର୍ଟ ଯେହେତୁ ରିପୋର୍ଟ ଆସିସାଇଲେ ଯେତେବେଳେ ସମ୍ ଫାଇନାଲ ହେଇଯିବ ସମୀକ୍ଷା ଅଳ୍ପର୍ଯ୍ୟନ୍ତ ନ ଅଛି ନା ମାନେ କଣ? ହଁ ହଁ ତମେ ସେଇଟା ମାନେ ଇ ଵ ଇ ତମେ ଯାନିଶ ମିଳିଯିବ ଏକ ଜାନୁଆରି ରୁ ଆ କେମିତି ଯେବେ ରିପୋର୍ଟ ଟା ପଳାଇ ଆସିବ ତାପରେ ଫାଇନାଲା ଇଜ ହେଇକି ତାପରେ ତମର ସେଇ ଏ ପୂର୍ବର ପଇସା ବି ମିଳିଯିବ, ଆଉ ତା ସହିତ ଇଏ ମିଳିବ ବୁଝିଲେ। ହଁ ବେଶିକ ପେ ୟାର କେତେ କଣ ରୁହେ? ସରି ସରି ତାର ସାଲେରି ସମ ରୁ ପଚାରିବା କଥା ନୁହେ ଥାଉ ଆଉ। ତମେ ଆଜି ଆଉ ରହିଲ କି ଯେ ତ ସ୍କୁଲ ହେଟିକା କର କହିଲ କଣ? ହଁ ହଁ ତମ ଭୟସ ଟିକେ ପ୍ରୋବ୍ଲେମ୍ ହଉଛି।
ପରିଏ
ହାକ।
ଆଁ। ହାଲୋ। ହ୍ୟାଲୋ ହଁ କୁହନ୍ତୁ।
ମୁଁ କହିଲି ଏବେ ଆପ
ତମେ ମୋତେ କ୍ଷମା କରିବ ମୁଁ ମାନେ ତମ ଦଦା ବିଷୟରେ ପଚାରିଦେଲି ମୋତେ ସେଇଟା ପଚାର ନଥିଲା। ଆଉଜୁଏ ଛାଡ଼। ଓ ଆଉ ରହିଲା କି ଯ କଣ କହିଲେ କଣ ଗୋଟେ କହୁଥିଲି ମ
ହେଲୋ।
ଆପଣ କହୁଥିଲେ ସ୍କୁଲ ବିଷୟରେ।
ହଁ ହଁ ତମ ସ୍କୁଲ ମାନେ ବିଷୟରେ କଣ କହୁନାହାନ୍ତି?
ମୁଁ ସ୍କୁଲ ବିଷୟରେ କଣ କହିବି?
ହଁ।
ମାନେ କୁ ଉଁ କୋଉ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି?
ହୁଁ ମାସେ ପୂଜା ନେ କେନ୍ତି କଣ ଯାଏ କୋଉଟା ଭଲ ଲାଗେ କଣ ସେମିତି କହୁନାହାନ୍ତି?
ମତେ ପିଲାଙ୍କ ସହିତ କଥାବାର୍ତ୍ତା ମିଳାମିଶା ଭଲ ଲାଗେ। ପଲାଙ୍କର କଥା ଶୁଣିବାକୁ ଭଲ ଲାଗେ। ପିଲା ଯାହା କୁହନ୍ତି ବହୁତ ସାରା ତାପରେ ପିଲା ନୂଆ ନୂଆ ପ୍ରଶ୍ନ ପଚାରିଲେ ବହୁତ ଭଲ ଲାଗେ ଆଜି ଯେମିତି ଗୋଟେ ବିଷୟ ଥିଲା ପଢଉଥିଲି ତାଙ୍କର ଟିକ୍ କି ଚଢେଇ ମାନେ ଗୋଟେ ଚଢେଇ ସିଏ ତାର ନିଜର ବିଷୟରେ କହୁଚ। କହୁଛି କି? ମୁଁ ଯେତେବେଳେ ଅଣ୍ଡା ଭିତରେ ଥିଲି ଉ ତାପରେ ଅଣ୍ଡାରୁ ବାହା ବାହାରିଲା ପରେ ବସା ହିଁ ମୋର ଦୁନିଆ ଥିଲା ଧୀରେ ଧୀରେ ଯେତେବେଳେ ମୁଁ ବସା ରୁ ବାହାରକୁ ଆସିଲି ସେତେବେଳେ ବିରାଟ ବଡ ଦୁନିଆ ଦେଖିକି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ଯେତେ ସୁନ୍ଦର ଦୁନିଆ ଏତେ ବିରାଟ କୋହିଲି ଯେ ପିଲାଙ୍କୁ ସେଇଟା ପଚାରିଲି ମୁଁ କହିଲି ଏଇ ପୃଥିବୀରେ ସେମିତି ତମେ ମାନେ କଣ କଣ ଭାବିକି ଆଶ୍ଚର୍ଯ୍ୟ ହୁଅ? ପିଲାମାନେ ଯେତେବେଳେ ପଚାରୁଥିଲେ କି ଦିଦି ଆମେ ଯେତେବେଳେ ଭାବୁ କି ଏତେ ବଡ ଆକାଶ ଆମ ଉପରେ ଗଳି ପଡୁନି କାହିଁକି? କେମିତି ଅଛି। ଆଉ ଜଣେ ପିଲା କହିଲା କି ଦିଦି ଆକାଶ ତ ଧୂଆଁ ଧୂଆଁ ସେଠୁ ପାଣି କେମିତି ଆସୁଛି ବ ର୍ଷା କେମିତି ପଡୁଚି ସେମାନେ ସବୁ ଦ୍ଵିତୀୟ ତୃତୀୟ ପିଲା ନା ସେମାନେ ସେମାନେ ଜାଣି ନାହାନ୍ତି ଏତେ ସବୁ ଜିନିଷ। ହେଲା ଆଉ ଗୋଟେ ପିଲା କହିଲା କି ଦିଦି ମୁଁ ଯେତେବେଳେ ବେଶୀ ସମୟ ସୂର୍ଯ୍ୟଙ୍କୁ ଚାହିଁକିରି ରହିଯାଏ ତାପରେ ଆଉ କୁଆଡେ ଚାହିଁଲେ ମତେ କାଇହିଁ ଦେଖ ଦେଖାଯାଏନି ସେ କିଛି ସମୟ ପାଇଁ ଗୋଲ ଗୋଲ ଦେଖାଯାଏ ଗୋଟେ ଯାଗା। ତ ସେମାନଙ୍କର ଏଇ ଆଗ୍ରହ କଉତୁହଳ ଶୁଣିକିରି ବହୁତ ଖୁସି ଲାଗେ।
ଓହୋ ଧର ଆପଣ ଯେତେବେଳେ ଯୋଉ ଜିନିଷ ଆନ୍ସର ନଜାଣିଥିବେ କି ମାନେ ଉତ୍ତର ନ ଜାଣିଛନ୍ତି ଆ ଆପଣ କେମିତି ମାନେ ପ୍ରତି ଉତ୍ତର ଦିଅନ୍ତୁ ଯୋଉ ଜିନିଷ ନ ଜାଣିଥାନ୍ତି।
ଉତ ଯଦି ମୁଁ ମତେ ସଠିକ ଭାବରେ କୌଣସି ଉତ୍ତର ଏମିତି ନାହିଁ କି ଶିକ୍ଷକ କ ମାନେ ସମସ୍ତଙ୍କୁ ସବୁ ଉତ୍ତର ଆସିବା ଦରକାର ସେମିତି ନାହିଁ। ବେଳେ ବେଳେ ମତେ ବି ଗୋଟେ ଗୋଟେ ଉତ୍ତର ସଠିକ ଭାବରେ ଜଣ ନଥାଏ ଉଁ ହୁଁ ଆଉ ସେତେବେଳେ ମୁଁ କଣ କରେ ନା ମୁଁ କହିବି କି ଠିକ ଅଛି। ତମେ ବାକି ପୂର୍ବ ପ୍ରଶ୍ନ ଗୁଡାକ ଆଉଥରେ ଦେଖୁଥାଅ ମତେ ଟିକେ ଟାଇମ ଦିଅ ମୁଁ ଏଇଟା ତମକୁ ଭଲ ସେ ମାନେ କ୍ଲିଅର ହେଇକି କହୁଛି ତ ତା ପରେ ମୁଁ ୟୁଟ୍ୟୁବ ଦେଖିକି ଏମିତି ନାହିଁ କି ପିଲାଙ୍କୁ କହିଦେବି କି ଏଇଟା ଘରେ କରିକି ଆଣିବ। ସେମିତି ନାହିଁ ମୁଁ ଯଦି ଏ ଠି ମୁଁ ସେମାନଙ୍କ ମୁଁ ଯଦି ଗୋଟେ ଶିକ୍ଷକ ହିସାବରେ ମୁଁ ତାଙ୍କର ମନର ଆଶଙ୍କାଟା ଦୂର କରିପାରୁନି। ଘରେ ମୁଁ କାହା ଭରସାରେ ଛାଡିବି ତାଙ୍କୁ। ତ ମତେ ବି ତ ସେ ପ୍ରଶ୍ନର ଉତ୍ତର ଜଣାଥିବା ଦର୍
ହଁ ହଁ ହଁ ହଁ। ସେଇଟା ଭଲ ଭଲ ଏଇଟା ମାନେ କୌଣସି ବାହାନା ଦେଇକି ମାନେ ପିଲାମାନଙ୍କୁ ବୁଝେଇବେନି ତାଙ୍କୁ ଯୋଉଟା ନ ଜାଣନଥିବ ତାଙ୍କ ପାଇଁ ଜଣା ନାହିଁ ସେଇଟା ତାପରେ ସମୟ ନିଜକୁ ଦେଇ ଦେଖିବା ସେଇଟା ଭଲ।
ଏବେ ଆପଣଙ୍କ ବିଷୟରେ କୁହନ୍ତୁ ଆପଣଙ୍କର କେମିତି କଣ ଚାଲିଛି? କଲେଜ କେମିତି
କଲେଜ ଆଉ ମୁଁ ମାନେ ଖୋଲିଗଲାଣି ମାନେ ଦିଦିନୀ ହବ କ୍ଲାସ ଆରମ୍ଭ ହେଇଛି ମୋର ଗୋଟେ କିଛି କାମଟା ଥିଲା ଦୋଷୁ ମୁଁ ଆଉ ଯାଇପାରିନ ଲି ମୁଁ କାଲି ଭାବିଛି ଯିବି ପାଇଁ ଯେ କାଲି ନହେଲେ ଫେଣି ସୋମବାର ମତେ ଯିବାକୁ ପଡ଼ିବ ମାନେ ଟିଚ ମୁଁ କି କାମଟା ରହିଯାଉଛି ସେଥିପାଇଁ ଯାଇପାରିନି ସୋମବାର ମୁ ଛି ଯିିବି କି ଖାଲି ଯିବି ଆଉ ହ ହ। ନା ମୁ ପିଜି ଲାଇଫ ଟା ଏବେ ମାନେ ଭଲ ଯାଇଛି ମୋ ଗ୍ରାଜୁଏ ଆମେ ଯେତେବେଳେ ବିଜେବିରେ ସେତେବେଳେ ମାନେ ପିଲା ଏତେ ମିଶାମିଶି ହେଇ ପାରୁନଥିଲୁ ଆଉ ଏବେ